ଏଇ କୋଉଠି।
ଏଇ ବା ଘର ବାହାରେ ଆଉ ତମେ କୋଉଠି ଅଛ କି?
ଭାଇ ମୁଁ ଛି ନାଇଆଡି।
ଓଃ ଆଉ କଣ ହଁ ଭାଇ ବର୍ଷା ତ ହେଇ ଆଜି ନାଦି ଦେଇଛି ପୁରା ବର୍ଷା। ବର୍ଷା ବି ହେଇଛି ଭଲ ଲ କିି ଯାହା ହଉ ଏଇ ଦିଇିତ ଦିନ ହବ ଥଣ୍ଡା ହଉଛି ପାଗ ଟା ଟିକେ ଥଣ୍ଡା ଥଣ୍ଡା ଲାଗିଲାଣି ନା କଣ କହୁନ ଭାଇ
ହଁ ଏଇା ଖରା ଯେମିତି ବର୍ଷା ବି ସେମିତି ହଉଛି ଏଥର।
ହଁ ବା ଆଉ ତାହେଲେ କିଏ କିଏ ଅଛ ଏବେ।
ଆ ମୋର ଆଉ ଗୋଟେ ସାଙ୍ଗ ପିଲାରେ ଏଠି ବସଛୁ ନଈ ପାଖରେ ଭାବୁଛୁ ନଈଟା କେମିତି କଣ ବହିକି ଯାଇଥିଲା। ମାନେ ବାଲି କେମିତି କଣ ସୃଷ୍ଟି ହଉଛି ଏଗୁଡା ସବୁ ଦେଖ ଦେଖୁଛୁ ଆଉ ଭାଇ ଖରି ଆମର ଏତ ଡର ମାରୁଛି ନକି ଆସିବା ପାଇଁ।
ତାହେଲେ ନଈ ପାଖରେ ବସିଛ ଆଉ ନା ଏବେ ତ ଭଲ ଥଣ୍ଡା ଲାଗୁଥିବ ନା ଭାଇ।
ହଁ ଭାଇ।
ହଁ ଭାଇ ରଜ ଭାଇ କିଣାଣିଲାଣି ପଣ୍ଟ ସାଟେ ହ୍ୟାଲୋ।
ଆଚ୍ଛା ଆଉ ରଜ ପାଇଁ କଣ ପ୍ଲାନିଂ ଅଛି ଏବେ?
ଉଁ ଖରା ହଉଛି ଭାଇ ଦେଖିକି ମୁଣ୍ଡ ବୁଲଉଚି ସବୁ।
ହଁ ଭାଇ ଖରା ତ ଏମିତି ହଉ ଆଉ କୁହନା ତାପରେ ଏ ଯୋଉ ବର୍ଷା ଟିକେ ପାଗଟା ଦେଇଥିଲା ଯୋଉ ଏଠି ଗୋଟେ ଭଲ ପାଗଟା ଦଉଚି ବୋଲି ଘରୁ ବାହାରି ହଉଚି ନହେଲେ ଟୋଟାଲି ଘରୁ ବାହାରି ହବନି।
ଖରା ନହେଲେ ଭଲ ଲାଗିବନି ଆଉ କଣ କରିଆ
ହ ଭାଇ ଏଇଭଳିଆ ତ ଚାଲିଚି ଆଉ କଣ କରିଆ।
ହଉ ତମେ ଆଜି କୁଆଡେ ଯାଇଥିଲ ସପିଙ୍ଗ କରିଆ ପାଇଁ?
ହଁ ଯାଇଥିଲୁ ଆଜି ପେଣ୍ଟ ଗୋଟେ ଆଣିକି ଆଇଲୁ ଆଉ ଭାଇର ମୋର ଦି ଜଣ ଯାଇଥିଲୁ ଭାଇର ପ୍ୟାଣ୍ଟ ସାର୍ଟ ଆଣିଲା ମୁଁ ପ୍ୟାଣ୍ଟ ଗୋଟେ ଖାଲି ଆଣଲି ଆଉ।
ଫାଇନାଲ କୋଉଠୁ ଆଣିଲ?
ଆମର ସେ ଯୋଉ ଭିଟୁ ରୁ ବା ରେଟ ତ ଏବେ ପୁରା ପ୍ରବଳ ହେଇଯାଇଚି ନା ପେଣ୍ଟ ସାର୍ଟଗୁରା।
ହଁ ହଁ।
ଆଉ ଆଗ ଭଳିଆ କିଛି ଶସ୍ତା ଜନିଷ ମିଳୁନି। ସବୁ ଛଅଶ ସାତଶ ପାଁଶ ଉପୁରୁକୁ ତ ସବୁ ଆଉ। ଗୋଟେ ସାଧାରଣ ସାର୍ଟଟେ କିଣିଲେ ପାଁଶ ଟଙ୍କା ପଡୁଚି।
ଭାଇ ସବୁ ଭିଟୁରୁ ?
ଆମେ ଭିଟୁରୁ କିଛି ଆଣିଲୁ ଆ ଆମର ଡିଡି ମାର୍କେଟରୁ କିଛି ଆଣିଲୁ ପେଣ୍ଟ ସାର୍ଟ ଆଉ ଏମ୍ ବଜାରରୁ କିଛି ଆଣିଲୁ ଏଇଭଳିଆ ଆଉ।
ସବୁ ଠିକ ଠାକ୍ ପଇସା ଆଉ। ଡିଡି ମାର୍କେଟରୁ ଆଣିବ ଏତେ ବାଧିଲା ଭଳିଆ ଲାଗିବନି ।
କାହିଁକି ନା ଯାହା ବି ଲେଖୁଚନ୍ତି ତାଙ୍କ ପଇସା ଅନୁସାରେ ଡିସକାଉଣ୍ଟ ବି ଦଉଚନ୍ତି। ସେଇ ସେମ ସାର୍ଟ ଟା ଡିଡି ମାର୍କେଟରୁ ଆଣିଲେ ଆମକୁ ଶହେ ଦେଢଶହ ଅଧିକ ଶସ୍ତା ପଡୁଚି। ଫିକ୍ସ ରେଠି ଆଉ ତ ଏଠି ରେଟ୍ କାଟ୍ ଟି ହବନି କି ବାରଗେନିଙ୍ଗ କରିହବନି ଆଉ ଜିଡି ମାର୍କେଟ ଗଲେ ବାରଗେନିଙ୍ଗ କରିକି କାଟିକି ଯାହା ଯେମିତି ଆଣି ପାରିବ ଆଉ।
ହଁ ଏଇଭଳିଆ ତ ଚାଲିଚି ଆଉ କଣ କରିଆ? ଭାଇ ଖାଇଥିନି ଭାତ ଡାଲି ଭଜା ଚି ଚିକେନ୍ ମାଛ ଆଉ ଭଜା ପିଆଜ।
ଆଚ୍ଛା। ଆଉ ତବା ଆଡେ ବି ଚିକେନ କିଲୋ କେତେ ଟଙ୍କା
ଆମର ଚିକେନ କିଲ ଏବେ ତିନିଶହ ଟଙ୍କା କି
ନାାମ ଏତେ ବଢିଆ ହେଇଛି
ହଁ ଭାଇ ତ ମାଡି
ଆମର ଏଇ ଦୁଇଶହ କୋଡିଏ ଦୁଇଶହ ପଚାଶ ଏମି ଚାଲିଛି ଆଉ ଏବେ ରଜ ଆସିଲା ନା ଦୁଇଶହ ପଚାଶ ହେଇଯାଇଛି କାହିଁକି ନା ଏବେ ଲୋକ ସବୁ ଗାଧେଇ ଖାଇବେ ନା ଦୁଇଶହ ପଚାଶ ରେ ଆଉ ଯେତେବେଳେ ଏଇ ରଜ ସରିଗଲେ ପୁଣି ଦୁଇଶହ କୋଡ଼ିଏ ଦୁଇଶହ ଦୁଇଶହ ଭିତରେ ରହିବ ଆଉ
ନ ତମର ତମର ତା ସସ୍ଥ ସେଇ
ହଁ ବା ଆମର ଟିକେ ଏଇଭଳିଆ ଚାଲିଛି ଆଉ ଶସ୍ତା କଣ ଭାଇ ଆଗରୁ ତ ଯୋଉଟା ଥିଲା। ଶହେ ଷାଠିଏ ଶହେ ଅଶ ସେଟା ଦୁଇଶହ କୋଡିଏ ହେଲାଣି ଚାାଲି ପଡୁଛି ରେଟେ ତମ ହବେ ଆଉ ଟିକେ କମ ଅଛି।
ଏ ମଟନ ଆମ ଆଡେ ପନ୍ଦରଶହ ତମ ଆଡେ।
ଘଟନା ଆମର ଏ ବାରଶହ ତମେ ଆସିବ ଯଦି ଆଆଡେ କହିବ ତମକୁ ମଟନ କିଲେ ଦେଇକି ପଠାଇ ଦେେବୁ ଆଉ
ାଇି ମୁ ଫୋନ କରିମୁ ଆଉ ଏତେ ଭାଇ
ଆଉ ରଜରେ ବଟନ ଫଟନ ପାଇଁ ପ୍ଲାନ ଅଛି ନା ନାଇଁ
ରହୁଛି ନା ସେଥିରୁ ଏତରେଟ ଯାଇ କାଇଁ ହଁ ଭାଇ ତମ ଗଁରେ ରହୁଛ ମେ ତମ ଠିକଠା ଲାଗୁିବ ମାନେ
ହୁଁ
ବାଧିବନି ଆଉ
ଆଚ୍ଛା
ହଁ ପ୍ର ଦରେ ଏ ଶୁଣିକିମିତି ହ
ଆମେ ତ ଗାଁରେ ରହୁଛୁ ନା। ଆଞ ଆମ ସବୁ ରେ କମ ଆଉ ତମର ବାଇଗଣ ବିଲ ସବୁ କେତେ ହ ଆମ ପଡେବେ ଷାଠିଏ ନା ବିଲାତିରେ ଆମର ଆ ଟେ କମି ଯାଇଛି ଆଜି ାଟରେ ହେଇଯାଇଛି ଆମ ବିଲାତି ଷାଠିଏ ଆମେ ଯାଇଥିଲୁ ତ ହାଟକୁ ପୁଣି ଏଇ ଯାଉଉ ସନ୍ଧ୍ୟା ହେଲା ପୂର୍ବରୁ ମୁଁ ଆଉଟେ ସାଙ୍ଗ ପିଲାଟେ ବିଲାତି ଷାଠି ହେଇଯାଇଛି ତାର ବାଇଗଣ୍ଟା ହେଇ ଅଶୀ ଏମିତି ଷାଠିଏ ଏମି ଚାଲିଛି ଆଉ ବାଇଗଣ ନେଇକି
ହଁ ଭାଇ ମ ତାନେ ବର୍ଷା ଛ ଦିନ ହେଇିଲାନ ନା ସବୁ ରେଟ୍ ଟା ନାସ୍ତା ଟିକେ ବଢିବ ଆଉ
ହଁ ବା ତାେଲେ ସେମିତି ହବ ଯାହାଲେ କି ଏ ବର୍ଷ ଦିନରେ ଆସିଗଲା ଆୁଣି ରେଟ ଏ ବଢେଇଲା ବଢିଆ ଥିଲା ଆହୁରି ବଢିଆ ହଉଛି।
ହଁ ଭ ା କଣ କର ଭାଇ ଯାହାାନେ ଖାଇବା ପାଇଁ ପଡିବ ହେଇ ହଜାର ଟଙ୍କା ବାଇଗଣ କିଲୋ ହେଲେେ ବି ଖାଇବା ପାଇଁ ପଡିବ।
ଲୋକ ଖାଇବେ କାହିଁକି ନା ନହେଲେ ଆଉ ତ ଲୋକ ବଞ୍ଚେଇିବେ କେମିତି ନହେଲେ ଆଳୁା କେତେ ଖାଇବେ ଲୋକ ଆଳୁ ତ ବଢିକିସିଗଲାଣି ତିରିଶ ଚାଳିଶ ଟଙ୍କା କିଲୋ
ଏମିତି ଚାଲିଛି ଏବେ ଅଣ୍ଡା ଦେଖୁନ ଗୋଟେ ଅଣ୍ଡା ଦଶ ଟଙ୍କା ପଡିେ।
ହଁ ବା ଆମର ଏପଟେ ମାନେ ଆଠ ଟଙ୍କା ହେଗଲାଣି ତମପଟେ ଦଶ ଟଙ୍କା ତ ଅଧିକ ମାନେ ବହୁତ ଦଶ ଟଙ୍କା କହିଲି ଚଳିବ ଭାଇ ଆମପଟେ ଗାଁ ରେ ଆଠ ଟଙ୍କା ହେଇଗଲାଣି ଟା ତ ଭୁବନେଶ୍୍ୱର ରହୁଛ ସେଠକି ବଡ କଥା ଦଶ ଟଙ୍କା ମିଳୁଛି।
ଓଁ ଭାଇ ତ କଣ କେମିତି ଖିଆୁଇଆ କରିଥିଲା ଟିକେ କହୁହନା
ଆଜି ପାଇଁ ଆମେ ଯାଇଥିଲୁ ଦହି ଯାଜୁଗରୁ ଦହିବରା ଖାଇଦଥିଲୁ ଗଲା ବେଳେ ଆସିଲା ବେଳେ ବିରିୟାନୀ ନେଇ ଆସଥିଲୁ ପାର୍ସଲ ଘରେ ଖାଇ ଦେଇେଇଥିଲୁ ତାପରେ ଏଇ ସନ୍ଧ୍ୟା ବଳିଆ ଆଉଛି ଖାଇବା ପିଆ ହେଇନି ଏଇ ଘରକୁ ଏବେ ଅଛି ଘର ପାଖରେ ଖାଇବି ଗଲେ ଆଉ
ଆ ହାଟ ବାଡେ କିଛି ଖ ହେଇଛି
ନା ଏଇ ହାଟରେ କଣ ଖାଇବ ଏଇ ଖାଲି ପକୁଡି ଦଟା ଖାଇଦଲୁ ଆଜି ଆଉ ତ କିଛି ହାଟ ହଡେ ଏମିତି ଖାଇବା ଜିନିଷ ନାହିଁ ଯାହା ନିଜେ ପରିବା ଆଣିବା କଥା ଖାଇବ କଣ ହାଟଟାରେ
ହଁ ଏଇ ଯାଇ ତମେ ଆସୁନମେ ଏଇଠି ବସିଛୁ
ହଉ ଭାଇ ତାହେଲେ ମୁଁ ଯାଉଛି ଏବେ ତ ଏଇ ଯିବି ଦେଖିିବା ହେଇି ଯିବି ପଳେଇ ପାଞ୍ଚ ଦଶଣ ତ ତମ୍ବା ଯାଇି ପହଞ୍ଚିବି ଆଉ
ହଁ ଏ ଆସିନା କହିବ ମୁଁ ଏପଟେ ଅଛି ଆଉ ଭାଇ ଡାକିଦବା ମତେ ା କେେବେଠି ନ କଲି ମିଲା ଏଠି ବଜେଇଦବ ଆଉ
ହଁ ଭାଇ ଆଉ ତମ ସାଙ୍ଗ କଣ କରୁଛି
ଏ ସାଙ୍ଗ ତ କଣ ଫୋନ ରେ କଥା ହଉଚଛି ତାଙ୍କ କଲେଜ ରେ ଣ ଇଣ୍ଟର୍ନସିିପ ଏ ତ ସେଥିରେ ସେ କଥା ହେଇକି ଯୋଗାଯୋଗ କରୁଛି ସେ ରଜକୁ ରହିବନି ପଳେଇବାକୁହୁଛି
ଆଉ ପଡ଼ୋଶୀ
ହ
ଆମ ସହିତ ବୁଝିଥାନ୍ତା ଆଉ ପଳେଇବ ମାନେ ସେ କହୁଦିନ ପୁଣି ମାନେ ତା ସେ ଆଉ କୋନ କହିବ କଉଠ ଆସିବ କଣ କେମିତି ଡ କିଛି ଆସିଥାନ୍ତା ଆସଛନ୍ତି
ଏ ଷୋହଳ ତାରିଖ ସେ ମାନେ ଲାଷ୍ଟ ଦିନ ରହିବନି ସେ ଲାଷ୍ଟ ଦିନ ସିଏ ପଳେଇବ ସିଏ ତ ଟିକେ ମନ୍ଦ କହୁଛି ମାନେ ରଜରେ ଏଜ କରିପାରିବନି ହ ମିବ
ହୁଁ ପରିସ୍ଥିତି ପଢଳିଲେ କାହିଁି ଇଣ୍ଟସିପ କରିବାକୁ ପଡିବ ଯାହାାନେ ବି ପଢୁଛନ୍ତି ମାନେ ଗୋଟେ ଇଣ୍ଟସି କରିବାକୁ ପଡିବ ଆଉ ନ କଲେ ତ କେହି କମ୍ପାନୀ ବି ଏମିତି ବିନା ଇଣ୍ଟସିପ ରେ କାହାକୁ ଦେବେନି ନା ମାନେ ଭଲ ଯାହା ହେଲେ ଦେଖିବମର ଇ ଗଲେ ଗଟ ଟ ଭଲ ରହିଲା ମାନେ ଭଲ ଗୋଟେ ପ୍ଲେସମେଣ୍ଟ ମିଳିଯିବ ଆଉ ଆଉ ବାଧ୍ୟ ହେ କରିବାକୁ ପଡିବ କାହିଁକି ନା ସମସ୍ତେ ତାଙ୍କ ପରିସ୍ଥିତି ଭଲ ନା
ଏ ଭଆ କଣ କରିବା ଯାହାାନେ ଏଇ ଗୋଟେ ଏ ପାଠ ପାଇଁ ସବୁ କିିଛି କରିବା ପାଇଁ ପଡିବ ଏଇନା ପାଠ ପାଇଁ ଏମ ନକ ନକ ହବ।
ନା ବାଟ ହ ସବୁ କିଛି କରିବାକୁ ପଡିବ ନକଲେ ଆଉ କଣ ହବ
ଏମିଦ ହେଇ ଚାଲିଛି ଆଉ
ହ ବା ତାଲେ ତମ ସାଙ୍ଗ ଅଛି ଆଉ ହଁ ଭାଇ ଦେହ ସବୁ ଭଲ ଅଛି। ଆଉ ତମର ଠିକ ଅଛି ନା ଦେହ ବା
ହଁ ଭାଇ ସବୁ ଠିକ ଠାକ ଅଛି
ଆଉ ଆମ ମନ। ବିରାଟ ଭୋଣୀ କେବେ ଆସିବ।
ଏଇ ତମର ଯୋଉ ସେଉ ଜଗନ୍ନାଥ ମନ୍ଦିରା ତ।
ହଁ କ ହଁନ୍ତିରାଟା।
ହଉ ଭାଇ ଦେଖିବାକୁୋଟେ ଦେଖିଛାଇି ଯମି ଆଉ
ଆଉ ତଇ ରଜ ଆମର ଏବେ ପଳେଇ ଆସିଲା କେତେ ଆଉ ଦି ଦିନ ରହିଲା ତାପରେ ଆମର ପୁଣି ପଳେଇଆ ଆସୁଛି କଣ ନା ଏ ଯୋଉ ଦଶହରା ହବ ଆମର ତାପରେ ମେନ କହ ଆମରେ ତ ଦଶହରା ଟା ଜାଣିଥିବ ଦଶହଟାରେ ତମେ ଆସିବ ଟିକେ ବୁଲା କରିବାପଟରେ ଆଉ ଆମର ତ ଗୋଟେ ଦଶହରା ପୁରା ବଢିଆ ହୁଏ ନା ସାତ ଆଠ ଦିନ ପର୍ଯ୍ୟନ୍ତ ପୂଜା କରାଯାଏ ଷଷ୍ଠମୀ ନେଇକି ଦଶମୀ ଏକାଦଶ ପର୍ଯ୍ୟନ୍ତ ପୂଜା ହୁଏ ତାଲା ବି ଆମର ହୁଏ ହଁ ଭ ବ ବ ମାନେ ଆମ ଗାଁ ରେ ଗାଁ ଭିତରେ ସବୁଠୁ ବଡ କାହିଁକି ନା ଗୋଟିଏ ତ ସେଇଟା କର ଦ ସରାଡ ନା
ଇ ଚାଲିଛି
ହଁ ପାରିଲା ତାପରେ ଆମର ତିନି ଦିନ ହବ ଏଠି ପାଲା ତିନି ଦିନ ହବ ଆଉ ଯୋଉ ସବୁ ଠାକୁର ପୂଜା ହେବେ ଭଲ ମେଢ ଫେଢ ଆସିବ ମାନେ ଆମ ଯୋଉମାନେ ଭଲ ପାଲା କାହାଣ ସବୁ ସେମାନେ ଆସି ସବୁ କମର ଏଠି ପାଲା କାର ପରରିକ୍ଷଣ କରନ୍ତି ଆଉ
ଭାଇ ପାଲା ଦେଖ ସବୁଡେ ବୁଢଡି ବୁଡିଆ ହେଇଲାଣି ସବୁ ନାଚ ଗୀତ ଭାଇ କିନ୍ତୁ ତମର
ହଁ ବା ଆମର ଭଇ ନାଚ ଗୀତ ନାହିଁ କି ଭସାଣିୀ ନାହିଁ ଖାଲି ଯାହା ପାଲାଟା ହଉଛି ଆମ ଘରେ ଯାହା ହଉ ସେଟା ଅଛନ୍ତି ମାନେ ଲୋକ କରୁଛନ୍ତି ପୂର୍ବ ପୁରୁଷରୁ ଚାଲି ଆସିଛି ସେଟା ସେଟା ପ୍ରଥାକୁ ଆମେ ବି ଫଲୋ କରିକି ଚାଲିଛନ୍ତି ଆମେ ପରିଶ କରିକି ଚାଲିଛନ୍ତି ନା
ହଁ ଭାଇ ଭଲ ଭାଇ ସେମିତିଟ ଏଇ ପୁରାତନ ସଂସ୍କୃତିର ଭାଇ ବଞ୍ଚିକି ରଖିବା ଟା ଭଲ ନା ଆଉ ଭାଇ ପିଲା ତ ମୁଁ ଦେଖୁଛି ସେ ସେମାନେ ସେମିତି ଆଗ ଭଳିଆ କୋଉଠି ପାରିଲାହିଁ ତମର ଭାଇ କହିଲ ପାରିଲା ହଉଛି ମ ଶୁଣିି ଗୋଟେ ଖୁସି ଲାଗିଲା
ହ ବା ପଆ
ଆ ବହୁତ ଭଲ କହିଲାଣି ଆଉ
ହଁ ବା ଏଇଭଳିଆ ଚାଲିଛି ଆଉ କଣ କରିବାଆ ହଉ ଭାଇ ଦଶହଟାକୁ ତାହେଲେ ଆସିବ ଦେଖିକି ସମୟ ବାହାର କରିକି ଆଉ
ଜିମି
ହଁ। ପାଲା ଥିବ ତମକୁ ପାଞ୍ଚ ଛ ଦିନି ଆଉ ଗୋଟେ ଟ୍ରେନ୍ ଫଣ୍ଡେ ମରା ହେଉଥିବ ମୁଁ ତମକୁ ଡେଟ୍ କହିବି ବାହାର କରି କହମି କହୁହନିନି ଆସେ ସୁବିଧା ହବ ଆସିବେ ଟିକେ ଏପଟେ ବୁଲାବୁଲି କରିବା କଲା ଦେଖିବ ପଳେଇବ ଆଉ
ହଉ
ତାହେଲେ ଭାଇ ଏଇତ ଏଇ ଟାଇମ ହେଇଗଲାଣି ଆଉ ତାହେଲେ ମୁଁ ରହୁଛି।
ହାଇ ମୁଁ ବି ଯାଉଛି।
ହଉ ଭାଇ। ତ ଦେଖାଯିବ ବା ଦଶରାରେ।
ହଉ ଭାଇ ଠିକ ଅଛି